ହାଲୋ।
ହାଲୋ।
ଆଜ୍ଞା ମେମ ଆପଣଙ୍କୁ ମୋ ଭଏସ କ୍ଲିୟର ସୁଭୁଚି?
ହଁ, ଶୁଣା ଯାଉଚି ନମସ୍କାର କଣ କରୁଥିଲେ?
ନମସ୍କାର ମୁଁ ଏଇଠି ଜଷ୍ଟ ମାର୍କେଟ ଯାଇଥିଲି ତ ମାର୍କେଟ ରୁ ଆସିକି ଏଇଠି ବସିଚି ଆଉ।
ହୁଁ ହୁଁ।
ଆପଣ କଣ କରୁଥିଲେ?
ମୁଁ ବି ବସି, ଏଇ ଖରା ଜୋରରେ ହଉଚି ନା ଗରମ?
ଆଜ୍ଞା। ଆଜ୍ଞା। ଆମ ଆଡେ ବି ବହୁତ ଜୋରେ ଖରା ହଉଚି। ଆଉ ମାନେ ଆଜି ଆଜି ଟିକେ ଜଷ୍ଟ ମେଘୁଆ କରିଚି ନହେଲେ ଆଉ ନର୍ମାଲି ସବୁଦିନ ଖରା ହୁଏ।
ଓହୋ। ହଁ, ବର୍ଷା ପ୍ରବଳ ଆ ଆ ହେଇଥିଲା ପହରଦିନ। ଏବେ ଖରା ଆମ ଆଡ଼େ ଜୋରେ।
ଆଜ୍ଞା। ଗୋଟେ ଦିନ ବାସ ଖାଲି ଇଆଡେ ଜୋରରେ ବର୍ଷା ହେଇଥିଲା ନହେଲେ ଆଉ ବର୍ଷା ହେଇନି। ଖାଲି ଆଉ ଖରା ହଉଚି, ଆଉ ଆଜି ଦିନ ଟା ଟିକେ ମେଘୁଆ କରିଥିଲା ବେଶୀ ବି ମେଘୁଆ କରିନି।
ହଁ ହଁ।
ଆଉ ଆପଣଙ୍କର ରଜ ପାଇଁ କଣ ପ୍ରିପାରେସନ ସରିଲାଣି?
ରଜ ପାଇଁ କିଛି ବି ହେଇ ଷ୍ଟାର୍ଟ କିଛି କରିନି ରଜ ପାଇଁ ସେମି କିଛି ଆମ ଏଠି ରଜ ଏତେ ହୁଏନା ଭଲସେ।
ଆଚ୍ଛା। ହଁ, ନାଇଁ ଆମର ହଁ ଆଜି ସେଇ ମାର୍କେଟ ଯାଇଥିଲି ସେଇ ଡ୍ରେସ ଏକା କିଣା କିଣି ପାଇଁ। ଆଉ ତ ମାନେ ଆମ ଏ ଗାଁ କୁ ଯିବାର ପ୍ଲାନ ଅଛି ରଜରେ।
ହଁ।
ମାନେ ଆମ ଗାଁରେ କିନ୍ତୁ ଧୁମଧାମ ରେ ହୁଏ ରଜ ସେଲିବ୍ରେସନ ହୁଏ। ଆଉ ସେଠି କଣ ହୁଏ ନା, ଆଉ ଯାତ୍ରା ରଜ ପଡିଆରେ ଯାତ୍ରା ପଡେ। ତ ସେଇ ମାନେ ଆଉ ସବ ମାନେ ଯେମିତି ନର୍ମାଲି ରଜ ରଜ ପା ରଜ ଚାରି ଦିନ ଆଉ ରଜ ଞ୍ଚ ପହିଲି ରଜର ପୂର୍ବ ଦିନ ଟା ଆମ ଗାଁରେ ଯାତ୍ରା ଆରମ୍ଭ ହୁଏ। ସେଠି କଣ ହୁଏ ନା ରଜ ପହିଲି ରଜର ପୂର୍ବ ଦିନଟା ଆଉ ରାମ ନାଟକ ହୁଏ। ଆଉ ବାକି ସବୁଦିନ ଡ୍ୟାନ୍ସ ହୁଏ ଆଉ ଯାତ୍ରା ପଡେ ତ ଆମେ କଣ କରୁ ଯେ ତି ରଜରେ ରଜ ଦୋଳି ଖେଳିବା କଥା ସେମିତି ରଜ ଦୋଳି ଖେଳିକି ପିଠା ଖାଇକି ଆଉ ଦେନ୍ ଯୋଉ ମାନେ ରାତି ବେଳକୁ ଦଶଟା ରାତି ବେଳକୁ ଯାଉ ଆମେ ନାଚ ଦେଖିବା ପାଇଁ। ଆପଣ ସେଈ
ଓ ହୋ ଦୋଳି ଯଉ ଗୁଡ଼ାକ ସେମିତି ଘରେ ଘରେ ନୂଆ ଡ୍ରେସ୍ ପିନ୍ଧନ୍ତି, ଆଉ।
ଆଜ୍ଞା।
ହଁ ତମ ଆଡ଼େ ରଜ ବୋହୁତ୍ ଭଲ ହୁଏ ତାହେଲେ ନା?
ଆଜ୍ଞା ଆଜ୍ଞା। ଆମ ଆଡେ ରଜ ବହୁତ ଧୁମ୍ ଧାମ୍ ରେ ପାଳନ ହୁଏ। ଆଉ ପିଇସି ଘର ବି ଆମ ଗାଁ କୁ ଆସନ୍ତି ବେଳେ ବେଳେ ଆମେ ବି ତାଙ୍କ ତାଙ୍କ ଗାଁ କୁ ଯାଉ ରଜଯାତ୍ରା ଦେଖିବା ପାଇଁ ତାଙ୍କର ଗାଁରେ ବି ସେପଟେ ନାଚ ଏକା ହୁଏ। ତ ଆମେ ବି ଯାଉ ତାଙ୍କ ଗାଁକୁ ସେମାନେ ବି ମଝିରେ ମଝିରେ, ବେଳେ ବେଳେ ଆସନ୍ତି ଆଉ ଏ ଥର ବି ହେମିତି ପ୍ରିପ୍ ଭାବିଛୁ ଯେ ପ୍ରଥମ ରଜଟା ତାଙ୍କ ହେଠି ରହିକି, ଆଉ ସେକଣ୍ଡ ର ତିନିଟା ଆଉ ସେକଣ୍ଡ ଥାର୍ଡ ଫୋର୍ଥ ଦିନ ଆଉ ଆମେ ଆମ ଗାଁକୁ ପଳେଇ ଆସିବୁ ବୋଲି ଭାବିଛୁ।
ଓହୋ ତାହେଲେ ବୁଲାବୁଲି ବି ଭଲ ରଜକୁ।
ଆଜ୍ଞା। ଆପଣ କିଛି ସେମତି ବୁଲାବୁଲି ପ୍ଲାନିଂ କରିନାହାନ୍ତି?
ହ କିଛି ବି ସେମିତି ପ୍ଲାନିଂ ନାହିଁ ମୋର
ଆଚ୍ଛା।
ଯାହା ହବ ଆ ରିଲେଟିବ୍ ବି କେହି ଏତେ ନାହାନ୍ତି ନା
ଆଜ୍ଞା।
ଆଉ ର ଆଜି କଣ ଖାଲି?
ହ ମୁଁ। ମୁଁ ଆଜି ହେଇଥିଲା ଭାତ ଆଉ ତରକାରୀ ଆଉ ଛତୁ ଆଉ ପୋଟଳ କସା
ଉଁ, ଉଁ ହୁଁ। ବନେଇଥିଲା କିଏ?
ହଁ ମତେ ତ ବନେଇ ଆସେନି ତ ଆଉ ଛତୁ ଟା ମୋ ଦିଦି ବନେଇଥିଲା ଆଉ। ଆଉ ବାକି ସବୁ ମାମା କରିଥିଲା।
ଓହୋ। ଭଲ ତାହେଲେ ଆଉ ଦିଦି ବନେଇ ଦଉ
ଆପଣ ଙ୍କୁ ମାନେ ଏମତି ରୋଷେଇ ବାସ ଆସେ?
ହଁ ସେମିତି ନର୍ମାଲ ହୁଁ ନର୍ମାଲ ମାନେ ସେଇ ଭାତ ଡାଲି ଭଜା, ନର୍ମାଲ ତରକାରୀ ସେଇଗୁଡ଼ା ଆଉ
ଆଉ ଆଉ ପିଠା ପଣା ଏମିତି କେବେ କିଛି ଟ୍ରାଏ କରିନାହାନ୍ତି?
ପିଠା ସେ ଚକୁଳି ପିଠା ଛଡା ଆଉ କିଛି ଆସେନା।
ଆଜ୍ଞା। ତ ଆପଣଙ୍କର ମାନେ ସେପଟେ କିଏ କରନ୍ତି ମାନେ ଅ ଆପଣଙ୍କ ଘରେ କିଏ ମାନେ ପିଠାକା କରନ୍ତି କୌଣସି କାମ କାର୍ଯ୍ୟ ବଡିଲେ?
ଆମର ଆଗରୁ ବୋଉ କରୁଥିଲେ
ଆଜ୍ଞା।
ଏବେ, ଏବେ ଏତେ କିଛି ହଉନି, ତାର ବି ଏତେ ଦେହ ଭଲ ରହୁନି। ତାପରେ ଆମେ ଯେତିକି କରୁଛୁ, ଆମେ ତ ବଡ ହେଲୁଣି। ମୋ ନାନୀ ମାନେ ବି ସେ ମ୍ୟାରେଜ କରି ଯାଇଛନ୍ତି ସେମାନେ ହିଁ କରନ୍ତି।
ଆପଣଙ୍କ ଘରେ କିଏ କି ରୁହନ୍ତି? ମାନେ ଆପଣଙ୍କ ଘରେ ସେମିତି କିଏ କିଏ ରୁହନ୍ତି, ଯୋଉମାନେ ରୋଷେଇ କରନ୍ତି?
ଆମ ଘରେ କିଏ ଏବେ କେହି ନାହାନ୍ତି, ଖାଲି ବାପା ବୋଉ ମୁଁ।
ଆଚ୍ଛା।
ଏ ବାପା ସେମିତି ବୋଉଙ୍କର ବି ଦେହ ଟିକେ ଭଲ ରହୁନି ବାପା ହେଲ୍ପେ କରନ୍ତି। ମୁଁ ମିଶିକି କରିଦଉ ଆଉ।
ଆଛା ଆଛା।
ହଁ ଆଉ ନାନୀ ଦି ଜଣ ମ୍ୟାରେଜ କରି ଯାଇଛନ୍ତି ଆଉ।
ଆପଣ ମାନେ ଏମିତି ପିଲା ବେଳେ ବି ରଜ ଦୋଳି ଖେଳନ୍ତି? ନା ପିଲା ବେଳେ ବି ଆପଣ ଏମିତି କିଛି ମଜା ମସ୍ତି କି କୋଉ ଗାଁ କୁ କଉ ଯାଇକି ଯାତ୍ରା ଦେଖିବା କି, ସାଙ୍ଗମାନଙ୍କ ସହ ଦୋଳି ଖେଳିବା ମିଶିକି ଏମିତି ଖେଳନ୍ତି, ନା ନିଜ ନିଜ ନିଜଘରେ ଏକା ଏକା ଏମିତି ଦୋଳି ଖେଳନ୍ତି।
ନା, ନା, ଅମ୍
ହ
ଛୋଟ ବେଳେ ମିଶିକି ସବୁ ଯାଉ ଖେଳୁ, ଗାଁ ରେ ଆଗରୁ ବେଶୀ ହଉ ଥିଲା। ଆମ ଗାଁରେ ଡୋଳି ବି ପଡେ ଆମ ଗାଁ ରେ ଆଗରୁ ଛୋଟ ବେଳେ। ଏବେ ସବୁ ଦଶ ପନ୍ଦର ବର୍ଷ ଷ ହବ ସବୁ ଛାଡି ଯାଇଚି। କେହି ଆଉ ଏତେ ଇଣ୍ଟରେଷ୍ଟ ଦଉନାହାଁନ୍ତି। ଆଗରୁ ବହୁତ ଭଲ ହୁଏ।
ଆଗରୁ କେମିତି କଣ ହଉଥିଲା?
ଆଗରୁ, ରଜରେ ଆମର, ଆମର ଯୋଉ ଗାଁ ରେ ଆମ ଗାଁରେ ଖାଲି ଡୋଳି ଲଗେଇ ଥିବେ ପାଞ୍ଚ ସାତ ଘର। ସେମାନେ ଡାକିକି ଖେଳେଇବେ।
ଆଜ୍ଞା।
ଆସ ଆମ ଘରେ ଖେଳିବ। ତା'ପରେ ପିଠା ପଣା ବି ସମସ୍ତଙ୍କ ଘରେ ବନା ହୁଏ। ସେମାନେ ଆଣିକି ବାଣ୍ଟ ଟନ୍ତି। ଖାଇବା ପାଇଁ, ଯାହା ଘରକୁ ଗଲେ ପାନ ଦେବେ, ପିଠା ଦେବେ। ଏମିତି ସବୁ ହୁଏ। ଆଉ ନୂଆ ଡ୍ରେସ୍ ପିନ୍ଧି ସାଙ୍ଗ ଫାଙ୍ଗ ବହୁତ ବୁଲୁଚୁ, ଆମେ ବହୁତ କୁଆଡ଼େ କୁଆଡ଼େ ବୁଲୁ। ଛୋଟବେଳେ, ଏବେ ଆଉ ସେଗୁଡା କିଛି ନାହିଁ। ଏବେ, ସବୁ ସମସ୍ତେ ନିଜ ନିଜ ଘରେ ରହିଲେଣି।
ହଁ ସମସ୍ତେ ତ ଏବେ ମାନେ ଆଗରୁ ଯେମିତି ଦୋଳି ଖେଳୁଥିଲେ, ସମସ୍ତେ ଏକାଠି ହେଇକି। ଏବେ ଆଉ ସେମିତି ବି ପ୍ରାୟ କୋଉ ଜାଗାରେ ଦେଖ୍ ଦେଖିଆକୁ ମିଳୁନି। ସମସ୍ତେ ନିଜେ ନିଜର ମାନେ ଘରେ ଦୋଳି ଖେ ଧୋ ଦୋଳି ତିଆରି କରିକି, ନିଜେ ଦୋଳି ଦୋଳି ଖେଳନ୍ତି। ଆଉ, ଯାହା ବି ନିଜର ଭାଇ ଭଉଣି ଯେତିକିଥିବେ, ସେତିକି ହିଁ ବାସ୍ ଖାଲି ଦୋଳି ଆଉ ନହେଲେ ପିଠା ପଢା ଖାଇକି ଫଟୋ ଫଟୋ ଉଠେଇକି ସେତିକିରେ ହିଁ, ଏବେ କାଲି ଆଜିିକାଲି ରଜ ସୀମିତ ହେଇଯାଉଛି।
ଉଁ, ହୁଁ। ଏବେ ଆଉ ସେଗୁଡା କିଛି ବି ନାହିଁ। କେଇ ତ ନର୍ମାଲି କେହି କଥା ହଉନାହାଁନ୍ତି, ଗାଁରେ ଆଉ। ସବୁ ନିଜ ନିଜ ଘରେ ଆଉ।
ଆଜ୍ଞା। ଏବେ ବି କିନ୍ତୁ ଗୋଟେ ଗୋଟେ ଜାଗାରେ ଏମିତି ଅଛି, ଯେମିତି କି ଆମ ଘରେ ରଜ ଧୁମଧାମ ରେ ସେଲିବ୍ରେସନ୍ ହୁଏ। ଆଉ, ମୁଁ ଟାଉନ୍ ମାନଙ୍କରେ ବି ଦେଖିଛି ଗୋଟେଠି, ହ ଏବେ ଯୋଉଠି ରହୁଛି ସେଇଠି ଆଉ, ସେଇଠି ବି ସେଇ ପାଖରେ ରଜ ଧୁମ୍ ଧାମ୍ ରେ ସେଲିବ୍ରେସନ୍ ହଉଛି। ଛୋଟ ଛୋଟ ପିଲାମାନେ ଆସିକି ଆସିକି ଡ୍ୟାନ୍ସ କରନ୍ତି, ମଡେଲିଂ କରନ୍ତି, ଆଉ ଚାରିପଟେ ଖାଇବାର ମାନେ ସୁବିଧା ଥାଏ। ମେଳା ଟାଇପ୍ ର ବସିଥାଏ। ଆଉ ଷ୍ଟେଜ୍ ପ୍ରୋଗ୍ରାମ୍ ହୁଏ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା। ଆଉ, ପ୍ରାୟତଃ ଝିଅ ମାନେ ହିଁ ଷ୍ଟେଜ୍ ପ୍ରୋଗ୍ରାମ୍ ରେ ଭାଗ ନିଅନ୍ତି ପୁରା ଯେମିତି କି ଏଇ ଦଶ ବର୍ଷ ବୟସ ଭିତରେ, ଛୋଟ ଛୋଟ ଛୁଆ ମାନେ
ହ
ଆଉ ଗୀତ ଗାନ୍ତି। କୁଇଜ୍ କମ୍ପିଟିସନ୍ ହୁଏ। ଯେମିତି ଟିଭିରେ ଦେଖାଏ ରଜ କୁଇନ ଶୋ ହଉ, କି ଅନ୍ୟ ଅନ୍ୟାନ ଶୋ ଏଇ ରଜରେ ରିଲେଟେଡ୍ ସେମିତି ଶୋ ବି ମାନେ, ଏମତି ଦେଖିଛି ଘର ପାଖାପାଖି। ଯୋଉ ଏଇ ଟାଉନ୍ ରେ। ଭୁବନେଶ୍ଵରରେ ଦେଖିଛି ହୁଏ ବୋଲି।
ହୁଁ, ହୁଁ।
ଏମିତି ଆମ ଗାଁରେ ବି ହୁଏ। ଇଆଡେ ବି ହେଇଛି। ମୁଁ ତ ଗାଁ ରେ ଭୁବନେଶ୍ୱରରେ କେବଳ ପୂର୍ବ ବର୍ଷଟା ଯାଇଥିଲି। କାରଣ ମୁଁ ଯେ-ଯେହେତୁ ରଜ ବେଳକୁ, ମୁଁ ସବୁବେଳେ ଗାଁକୁ ପଳାଏ। ସେଥିପାଇଁ ମୁଁ ଏଠି ଏତେ ଦେଖ୍ ଖିନି। ଖାଲି ପୂର୍ବବର୍ଷଟା ଦେଖିଥିଲି। ଏଥର ବି ଦେଖିପାରିବି କି ନାହିଁ, ମୁଁ ଜାଣିନି? କାରଣ ମୁଁ ସବୁବେଳେ ଗାଁକୁ ପ୍ରଥମ ରଜ ପୂର୍ବରୁ ହିଁ ପଳାଏ। ଆଉ, ଆସେ ଯାଇକି ପ୍ରଥମ ରଜ ପ ଲାଷ୍ଟ ରଜ ପରେ।
ହ
କିନ୍ତୁ, ବହୁତ ଭଲ ପୂର୍ବଥରକ ଯାଇଥିଲି। ସେ ବହୁତ ଭଲ ଭାବରେ ସେଲିବ୍ରେସନ୍ କରିଥିଲେ।
ହଁ ମୁଁ ବି ଦେଖିଚି ଏକ୍ସପ୍ଲାନେଟ୍ ପାଖରେ ହିଁ ଭଲ ପଡେ ସବୁ। ଡୋଳି ବି ସେଇ ପଟେ ଭଲ ପଡେ।
ଆଜ୍ଞା, ଆଜ୍ଞା ଏବେ ତ କିନ୍ତୁ ପ୍ରାୟ ମାନେ ସମସ୍ ତେ ନିଜ ନିଜ ଘରେ
ହଁ।
ଏବେ ତ କିନ୍ତୁ ପ୍ରାୟ ଦେଖିଥିବେ ନିଜ ନିଜ ଘରୁ ଦୋଳି ବାନ୍ଧିକି ଫଟୋ ଉଠେଇ ଷ୍ଟାଟସ୍ ଦେଇକି। ସୋସିଆଲ୍ ମିଡିଆରେ ମାନେ ପକେଇକି ଏତିକିରେ ରଜର ହେଇଯାଉଛି। ଆଉ ସେମିତି ଆଗ ଭଳି ମାନେ ହେ କି ଯେମତି ମଜାମସ୍ତି ହୁଏ ସେମତି ଆଉ ଦେଖିବାକୁ ମିଳୁନି।
ହଁ, ହଁ, ହଁ ସେଇଟା କହିଲେ। ଯାହା ଖାଲି ଫଟୋ ଉଠେଇ ଦେଇକି ପଠେଇ ଦିଅ। ଷ୍ଟାଟସ୍ ରେ ଛାଡିଦିଅ ସେଇଟା ହଉ ସେ ସେଲିବ୍ରେସନ୍। ଆଉ ନହେଲେ ସେଲିବ୍ରେସନ୍ ର ମିନିଙ୍ଗ ଆଉ କିଛି ବି ନାହିଁ।
ତ
ଆଉ କଣ କରୁଚନ୍ତି ଏବେ?
ଏବେ ତ ସେମତି ଡ୍ରେସ୍ ଥୁଆଥୁଇ କରୁଥିଲି, ଆଉ ଆପଣଙ୍କ
ନୂଆ ଡ୍ରେସ୍ କଣ ଆଣିଲେ?
ହଁ ମୁଁ ଆଣିଚି ଆଉ କୁର୍ ହୁଁ, କୁର୍ତ୍ତି ଆଣିଲି ଆଉ ଜିନ୍ସ ଆଣିଛି ଆଉ ସ୍କିଟ ଟପସ୍ ଆଣିଚି।
ଓହୋ! ତିନଟା ଡ୍ରେସ୍ ଆଣିଛନ୍ତି ନା?
ଆଜ୍ଞା, ଆଜ୍ଞା।
ହଁ ଯା ହଉ ହଁ ଭଲ।
ଯାଇଥିଲି। ମୁଁ ତ ମାନେ ଏଇଗୁଡ଼ା ଆଣି ଦେଇଥିଲି ମୋ ପାଇଁ। ତ ସାନ ଭଉଣୀ ଅଛି ତ ତା ପାଇଁ ଆଣିନଥିଲି। ସିଏ ଉଁ, ସିଏ କହିଲା ଆଉ ଆ, ସିଏ ଦିଟା ଆଣିକି ରଖିଛି କିନ୍ତୁ କହିଲା ମୁଁ କୁର୍ତ୍ତି ଆଣିବି ସେଟ୍ କୁର୍ତ୍ତି ଆଣିବି। ମୁଁ ଯେତେବେଳେ ସେଟ୍ କୁର୍ ତି ଆଣିଲି ସେ ମୋଠୁ ଦେଖିଦେଲା କହିଲା ମୁଁ ବି ସେଟ୍ କୁର୍ତ୍ତି ଆଣିବି। ତାପରେ ସେ ଜିଦ୍ କଲା ତ ମାର୍କେଟ୍ ଯାଇଥିଲି ତ ତା ପାଇଁ ଏକାଥରେ ସିଏ ଯାଇନଥିଲା ତ ଆଉ ତାର ଯେହେତୁ ଟିଉସନ୍ ଥିଲା ତ। ସେଥିପାଇଁ ମୁଁ ଏକା ଯାଇଥିଲି ଯାଇକି ଆଣିକି ଆସିଲି। ଭିଡିଓ କଲ୍ କରିକି ଆସିଲା ପରେ ତାକୁ ଦେ ଖିକି ଆଣିକି ଆସିଲି ଆଉ।
ଓହୋ, ଆପଣଙ୍କର କେତେ ଭଉଣୀ କି?
ହଁ ମୋର ଗୋଟେ ଭଉଣୀ। କିନ୍ତୁ ଆଜି ମୋ ପିଇସି ଝିଅ ଯେହେତୁ ତାର ଆଜି ବି ଏଡ ଏକ୍ଜାମ୍ ଥିଲା ତ କାଲି ସିଏ ଆସ ଥିଲା ଆମ ଘରକୁ।
ଆଚ୍ଛା, ବି ଏଡ୍ ଏଣ୍ଟ୍ରାନ୍ସ, ଆଜି
ଆଇ ଆଜ୍ଞା, ଆଜ୍ଞା।
ଓହୋ! ଆପଣ ବୋଧେ ବି ଏଡ୍ କରିଛନ୍ତି? ହଁ।
ମୁଁ ଇଣ୍ଟିଗ୍ରେଟେଡ୍ ବି ଏଡ୍ ଆପ୍ଲାଏ କରିଥିଲି ଆଉ। କିନ୍ତୁ ମୋ ଭଉଣୀ ତାର ଗ୍ରାଜୁଏସନ୍ ସଇଲାଣି ପିଜି ବି ସଇଲାଣି। ତ ସେ ବି ଏଡ୍ ଆପ୍ଲାଏ କରିଚି।
ଓହୋ! ଆପଣଙ୍କର ଗ୍ରାଜୁଏସନ୍ ସରି ଉଁ, ଉଁ, ହୁଁ, ପ୍ଲସ୍ ଟୁ ସରିଚି ନା?
ଆଜ୍ଞା, ଆଜ୍ଞା।
ଆଚ୍ଛା, ଆଚ୍ଛା, ଭଉଣୀଙ୍କର? ଓହୋ, ଗ୍ରାଜୁଏସନ୍ ସରିଯାଇଛି।
ଆଜ୍ଞା, ଆଜ୍ଞା ସିଏ ମୋ ପିଇସି ଝିଅ ଭଉଣୀ।
ହଁ, ହଁ, ହଁ। ହଁ, ହଁ ଭଲ ହଁ ଇଣ୍ଟିଗ୍ରେଟେଡ୍ ବି ଇଡି ଟା ବହୁତ ଭଲ।
ଆଜ୍ଞା।
ସେଇଟା ହେଇଗଲେ, ଆପ୍ଲାଏ କରିଚନ୍ତି ନା କେବେ ବାହାରିବ?
ତାର ଏ ଏକ୍ଜାମ୍ ବି ଦେଇ ସାରିଚି। କିନ୍ତୁ ରେଜଲ୍ଟ କେବେ ବାହାରିବ ଜଣା ନାହିଁ।
ଉଁ, ହୋ କେମିତି ହେଇଛି ଏକ୍ଜାମ୍?
ହଁ ଏଜାମ ତ ଭଲ ହେଇଛି କିନ୍ତୁ ବୁ ବି ଏଡ କୋଶ୍ଚିନ ଦେଖିଲା ପରେ ମତେ ଲାଗୁଛି ଯେ ଇଣ୍ଟିଗ୍ରେଟେଡ ବି ଏଡ୍ ଅପେକ୍ଷା ବି ଏଡ କୋ୍ଶ୍ଚିନ୍ ଟା ଭଲ ପଡ଼ିଥିଲା ବୋଲି।
ଅହୋ। ଏ ହଁ ବି ଏଡ ତ ଇଜିି ପଡ଼େ ଜେନୋରାଲ ବି ଏଡ ଟା ଇଜିି ପଡ଼େ।
ଆଜ୍ଞା ଇଣ୍ଟିଗ୍ରେଟେଡ ବି ଏଡ୍ ଟା ମତେ
ଗ୍ରେଟେଡ ବି ଏଡ୍ ହଁ ସେଟା ବହୁତ୍ ଟପ୍। ଆଉ ତାର କଲେଜେ ଓଡିଶାରେ ବୋଧେ ଗୋଟିଏ ନା ଦୁଇଟା। ଇଣ୍ଟେଗ୍ରେଟେଡ ବି ଏଡ ର। ହଁ ଇଣ୍ଟିଗ୍ରେଟେଡ ବି ଏଡ ର ନା।
ନା ନା ଇଣ୍ଟିଗ୍ରେଟେଡ ବି ଏଡ ତ ବହୁତ ଜାଗାକୁ କଲେଜ ଆସିଛି ବିଯେ ଭୁବନେଶ୍ୱରରେ ତ ଚାରି ପାଞ୍ଚଟା କଲେଜ ଆଇଛି ରାଜଧାନୀ କଲେଜକୁୁ ଆଇଛି ବିଜେପି କଲେଜକୁୁ ଆଇଛି। କଳ ୟୁନିଭରସିଟି କୁ ଆଇଛି ରମା ଦେବୀ କୁ ବି ଆସିଛି ଆଉ ସମ୍ବଲପୁର ୟୁନିଭର୍ସିଟି କୁ ଆଇଛି ରେଭେନ୍ସା ୟୁନିଭର୍ସିଟି ଆଗରୁ ପାଞ୍ଚଟା କି ତିନିଟା ଏମତି କଲେଜ କୁ ଥିଲା ନା କଣ ଏବେ କିନ୍ତୁ ବହୁତ ଗୁଡେ କଲେଜ କୁ କରିଦେଇଛି ଆଉ ସବୁ କଲେଜ କି ଶହେ ଶହେଟା ସିଟ୍ ଲେଖା ଅଛି କୋଉ କୋଉଁ ଛୋଟ କଲେଜରେ ଜଷ୍ଟ ପଚାଶଟା ସିଟ୍ ରହିଛି।
ହୁଁ ଏବେ ବଢ଼େଇଛି ନହେଲେ ଆଗୁରୁ ଦୁଇଟା ଥିଲା ଗୋଟେ ଥିଲା କଟକ ରେଭେନ୍ସା ଆଉ ଗୋଟେ ଥିଲା ସମ୍ବଲପୁର।
ଆଚ୍ଛା।
ଏଇ ଦିଇଟା ଥିଲା ଆଉ ନହେଲେ କୋଉଁଠି ବି ନଥିଲା ଆଉ ଟୋଟାଲି ସିଟି ଗୋ ମାନେ ଚାଳିଶ ଟା ଥିଲା।